ହ୍ୟାଲୋ।
ହ୍ୟାଲୋ।
ହଁ, ମୁଁ କହିଲି ଭଏସ୍ ଶୁଭୁଚି ତ ମୋର? ହଁ କ୍ଲିଅର୍ ଅଛି। ହଁ।
ଆଉ କଣ କରୁଥିଲ କଣ?
ହଁ, ମୁଁ ଏଇ-ଇ-ଇ ଜଷ୍ଟ୍ ଜିଏମ୍ ରୁ ଆସିକି ଟିକେ ମାମି ନେ ଆମର ଜୁସ୍ ହେଇରା ବନେଇକି ଟିକେ ପିିଇକି ବସିଥିଲି ଆଉ। ତମେ କଣ କରୁଛ ଏବେ?
କଣଟା?
ମୁଁ କହିଲି ତମେ କଣ କରୁଛ ଏବେ?
ଅ-ଅ ଏବେ ମୁଁ-ଉ-ଉ-ଉ। ମୁଁ ତ ଏଠି ଉପର ଘରେ ଅଛି, ବସିଛି ଆଉ। ଲାପଟପ୍ ଦେଖୁଥିଲି ଆସି ମୁଭି ଦେଖୁଥିଲି ଲାପଟପ୍ ରେ।
ଓହୋ କୋଉ ମୁଁଭି ଦେଖୁଥିଲେ?
କୋରିଆନ୍ ମୂଭି।
ଓ କୋରିଆନ୍ କୋରିଆନ୍ ମୁଭି ଭଲ ଲାଗେ?
ହଁ।
ମାନେ ଏଟା କଣ ହିନ୍ଦୀରେ ଡବିଂ ହେଇକି ନା-ଆ-ଆ ଆଉ ସେଇ କୋରିଆନ କିଛି ଲାଙ୍ଗୁଏଜ ବୁଝୁୁଛ ମାନେ କୋରିଆନ୍ ଲାଙ୍ଗୁଏଜ୍ ହି?
ହଁ।
ଓ ହୋ ଭଲ ଭଲ ଯା ଏକ୍ସଟ୍ରା ଲାଙ୍ଗୁଏଜ୍ ଶିଖିଲଣି ଆଉ।
ହଁ।
ହ-ଅ-ଅ ମୁଁ କହିଲି ତମର ପଢ଼ାପଢ଼ି କଣ କେମତି ଏବେ ଚାଲିଛି?
ମୋର ତ ଗ୍ରାଜୁଏସନ୍ ଚାଲିଛି ଆଉ
ହଁ।
ହୁଁ ଗ୍ରାଜୁଏସନଟା ଆମର ଫାଷ୍ଟ ଇୟର ସରିବ ସେକେଣ୍ଡ ଇୟର-ଅ-ଅ-ଅ ହବ। ଅଗଷ୍ଟ ମାସ।
ହଁ ଅଗଷ୍ଟ ମାସରେ ସେକେଣ୍ଡ ସେମ୍ ସରିଲା ପରେ।
ସେକଣ୍ଡ ଜନ୍ସ ସଇଲା ପରେ।
ହଁ। ଆଉ ଫ୍ରେସର ମାନେ ଫ୍ରେସର ହେରିକା ହବ ତ ମାନେ ସେ ନୂଆ ଜୁନିୟର ଆସିବେ।
ହଁ ହଁ ଆମେ ଟିକେ ସିନିୟର ଯେ ମାନେ କେତେ ଗର୍ବ ଲାଗୁଛି।
ହଁ ଆସନ୍ତୁ ତାଙ୍କ ସହ ଟିକେ ମଜା ହବ ଆଉ। ହଁ।
ହଁ।
ହଁ। ଏଇଟା ସମସ୍ତେ ଆମ ସିନିୟର ମାନେ କହୁଛନ୍ତି ଆମେ ବି ଭାବିଥିଲୁ ତମେ ମାନେ ଆସିଲେ ଆମର ଟିକେ ମଜା ହବ। କିନ୍ତୁ ତମେ ମାନେ ଆସିଲା ପରେ ଆମର ଖାଲି କାଳ ପଡିଛି ଆଉ। ହେଲେ ତମେ ଜାଣିବ ସବୁ ଆଗକୁ ଆଉ। ହୁଁ ହୁଁ ମୁ କହିଲି ଆଉ କଣ ଖାଇଛ?
ହଁ ଖାଇଥିଲି ମୁଁ ହର୍ଲିକ୍ସ ଆଉ ବିସ୍କୁଟ୍।
ହର୍ଲିକ୍ସ ବିସ୍କିଟ୍ ହଁ।
ହଁ।
ହର୍ଲିକ୍ସଟା ହଲିକ୍ସଟା ଦେହ ପାଇଁ ଭଲ ନୁହେଁ।
କିନ୍ତୁ ମୁଁ ଖାଇବାକୁ ଉଁ ଖାଇବାକୁ ପଡିବ ଆଉ।
ଅଁ ହଁ।
ମୁଁ ଟିକେ ଓଜନ ରେ ବଡୁନି।
ହଁ ଓଜନ ମାନେ ୱେଟ୍ ଗିନ୍ କରିବାକୁ ଚାହୁଁଛନ୍ତି?
ହଁ ୱେଟର ମୋର ବଢୁ ହିଁ ନାହିଁ।
ଓ ବଢୁନି କେତେ ଅଛି?
ଫୋର୍ଟି ସିକ୍ସ।
ଫୋର୍ଟି ସିକ୍ସ ଅଛି ବହୁତ କମ ଅଛି ତାହେଲେ ତମେ ଗୋଟେ କାମ କର ସକାଳୁ ଟିକେ ଆମର ଓଟସ ଏରିକା ଯୋଉ ଆସେନି
ମୁଁ ସବୁ ଖଉଛି ସବୁ। ମାନେ ମୋ ପାର୍ଟି ଟା କହିବାକୁ ଗଲେ ଏନି ଟାଇମ ଚାଲୁଛି। କିନ୍ତୁ। କିଛି ବି କିଛି ବି ଲାଭ ନାହିଁ କିଛି ବି ନାହିଁ ଲାଭ।
ଛ ତ ଜିମ ଏରିକା ଟିକେ ଜଏନ୍ କର।
କଣ?
ଜିମ୍ ହେରିକା ଟିକେ ଜଏନ୍ କର।
ଜିମ୍ ଗଲେ ଆଗେ ମୁଁ ମତେ ସେ ଦେଖିଲେ ଡରିବ।
ନାଇଁ ନାଇଁ ମୋର ଜଣେ ଦିଦି ଅଛନ୍ତି ମୋ ବଡ ଦିଦି ତ ତାଙ୍କର ବି ସେଇ ଅ ମାନେ ଏ ତାଙ୍କର ଏଜ୍ ହିସାବରେ ବୋହୁତ ତାଙ୍କର ଫୋର୍ଟି ଫୋର୍ଟି ଫାଇଭ୍ ଭିତରେ ତାଙ୍କର। ୱେ ୱେଟ୍ ଅଛି ଆ ତ ସିଏ ସବୁ କିଛି ଟ୍ରାଏ କଲେ ମୋ ଦିଦି ବୋହୁତ। ମାନେ ଆମର ଯେହେତୁ ବୋ ଗୋଦମ୍ ହରିକା ଅଛି ତ ବୋହୁତ କିଛି ବା ଦିଦି ଆମର ଖାଇବେ ଡେଲି ତାଙ୍କର ବି ପାଟି କଲେ ତାଙ୍କ ୱେଟ ଗେନ୍ ହୁଏନି ଲାଷ୍ଟକୁ ଲାଷ୍ଟ ଅପସନ୍ ନେଇଚନ୍ତି ଏବେ ଜିମ୍ ନେଇଛନ୍ତି ଜିମ୍ କରୁଛନ୍ତି ତ ଚାଲିଚି ଯାହା ହବ ଆଉ।
ମୋର ପାଠ ଉପରେ ଫୋକସ୍ କରିବାର ଅଛି ଏତେ ଯିମ୍ ଫିମ୍ ମାନେ ଫୋକସ୍ ସେଟାରେ ନାହିଁ।
ଉଁ ହୁଁ ହ ଗ୍ରାଜୁଏସନ୍ ସରୁ ଗ୍ରାଜୁଏସନ୍ ସରୁ ମାନେ ଯଦି ଦି ଟାଇମ୍ ପାଇଲ ଟିକେ ଯିବ ଭାର।
ହଁ ମୁଁ ସଖାଳ ଛ ସଖାଳ ଛଅରୁ ଉଠୁଚି ସଖାଳ ଛଅ ନୁହେଁ ପାନଷ୍ଟା ସା ସାଢେ ଚାରିଟା ପାନଷ୍ଟାରୁ ଉଠୁଚି ଆଉ ତ ପଢିବି ସାତେଟା ଯାଏଁ। ସାତଟାରୁ ଉଠିକି ପୂଜା କରିବି ପୂଜା କରି ସାରିକି କମ୍ପ୍ୟୁଟର କ୍ଲାସ୍ ଯିବି ସାଡେ ସାତଟାରେ।
ହଁ।
ସାଢ଼େ ସାତଟାରେ ଯାଇକି ମାନେ ଆମର ଆଟାରେ କମ୍ ସାତଟା ପଇଁଚାଳିଶରେ କମ୍ପ୍ୟୁଟର କ୍ଲାସ୍। ମୁଁ ସାଡେ ସାତଟାରୁ ଘରୁ ବାହାରିକି ଯାଏ। ତ ମୁଁ କେତେ ସ୍ପିଡ ଚଲଉଥିବି ଭାବୁଥା ସାଇକଲ୍।
ଓହୋ ତମର କୋଉଠି ବାରଙ୍ଗ ଠି ଘର ନା? ବାରଙ୍ଗ ନା ହଁ ହଁ। ତାପରେ
ତ ମୁଁ ଆ ଆସିକି ପୁଣି ପାଞ୍ଚ ଦଶ ମିନିଟ୍ ଲାଗିବ ଆ ଆ ଲ ସମୟ ନେଇକି ତା ଭିତରେ କଲେଜ ବାହାରିକି ନ ଖାଇକି ପଳାଏ।
ଓହୋ ହୋ। ନାଇଁ ନାଇଁ ସ
ଆସିଲା ବେଳୁକୁ ଚାରିଟା ତିନଟା କିମ୍ବା ଚାରଟା।
ଓହୋ ହଁ ନାଇଁ କ ସକାଳ ଖାଇବାଟା ମୋଷ୍ଟ ଇମ୍ପୋଟାଣ୍ଟ ନା।
ସଖାଳୁ କେତେବେଳେ ଟାଇମ୍ ଟାଇମ୍ କାଇଁ ଖାଇବାକୁ।
ନାଇଁ ନାଇଁ ଟିକେ ଟାଇମ୍ ବାହା କ ମୁଁ କହୁଚି କମ୍ପ୍ୟୁଟର କ୍ଲାସଟା ତମେ ଯଦି ଏବେ ନ କରିଥାନ୍ତ ତ ଭଲ ହେଇଥାନ୍ତା। ତମର ଆଗକୁ କିଛି ପ୍ରିପାର ଜବ୍ ହେରିକା ପାଇଁ କିଛି ଆଗକୁ ମାନେ ଏବେ କଣ ପଢାପଢି କରୁଚ କୋଉଥିପାଇଁ?
ମୋର ତ ଗ୍ରାଜୁଏସନ୍ ଚାଲିଚି। ଉମ୍ ଆ ଗ୍ରାଜୁଏସନ୍ ଚାଲିଚି ବା ମୋର ବାହାର ଯେଉ ପାଠ ପାଇଁ ପଢାପଢିିି ଚାଲି
ଏକ୍ସଟ୍ ଏକ୍ସଟ୍ରା କଣ କମ୍ପିଟେଟିଭ୍ ପାଇଁ ପ୍ରିପେୟାର୍ ହଉଚ।
ପ୍ରିପେୟାର ହଉଚି ତ ସେଥିପାଇଁ କି ପଢିବାକୁ ତ ପଡୁଚି ସଖାଳୁ। ତ ରାତିରେ ଆସିଲେ ଆ ତମମାନଙ୍କ ସହିତ କଥା ହଉଚି ଆଉ କିମ୍ବା ମୋ କଲେଜ ପାଠ କରୁଚି ଆଉ ମୁଁ କେତବେଳେ କେତବେଳେ ଆଉ କରିବି ସେ ଏଇବେ ପାଠପଢା ପଢିବି।
ଅ ହଁ ନାଇଁ ନାଇଁ ମୁଁ କହୁଚି ତମେ ଯଦି ଏବେ କମ୍ପ୍ୟୁଟର କ୍ଲାସଟା ନ କରିଥାନ୍ତ ବି ବେଟର ହେଇଥାନ୍ତା। କାହିଁକି ନା ଆମର ଏବେ କମ୍ ଆ ମାନେ କିଛି ଅଧିକ କାମ ନାହିଁ। ଯେତିକି ନଲେଜ ରହିବା କଥା ସେ ତିକି ଠିକ୍ ଅଛି ଲାଷ୍ଟ ଟାଇମକୁ କରିଥିଲେ ଆମର ତାପରେ ଦର୍ କାର ରହୁଚି ନା ଅଧିକ ହେଲା ତ କହନ୍ତି ବ ତମର ଯାହାର ଦ ବ ମନେକର ଲ୍ୟାପଟପ୍ ତମର ଅଛି ହଁ ତମେ ୟୁଜ୍ କରିବ ତମର ଟିକେ ଫୋକ୍ କୋସ୍ ରହିବ। ଆଉ ଯାହାର ନାହିଁ ସିଏ ଟିକିଏ ହଇରାଣ ହେଇଯାଆନ୍ତି ଫାଷ୍ଟରୁୁ କରିଦିଅନ୍ତି ଲାଷ୍ଟ ଟାଇମ୍ କି କଣ ହୁଅନ୍ତି ନା ଭୁଲି ଯାଆନ୍ତି ଅଧିକାଂଶ। ପ୍ରାକ୍ଟିସଟା ରହେନି ତ ସେଇଥିପାଇଁ ଉଁ ହ ତ ସେଇଥିପାଇଁ ମୁଁ ବି ଭାବିଚି ମୁଁ ଲାଷ୍ଟ ଆଡୁକୁ କରିବି ଆଉ। ହୁଁ। ସେଇଥିପାଇଁ ଟାଇମ୍ ଟିକେ ମିଳୁଚି ସକାଳୁ ଉଠ ଆଉ ମୋର ତ ସେମିତି କିଛି କମ୍ପିଟିଭ ପାଇଁ ଏବେ ପ୍ରିପେୟାର ମୁଁ ହେଇନି। ମୁଁ ହେବି ସେକେଣ୍ଡ ସେମ୍ ସଇଲା ପରେ ମୋର।
ମୋ ପ୍ରିପେୟାର୍ ଏବେଠୁ ଚାଲିଚି ସେକଣ୍ଡ ସେମ୍ ସରିଲା ପର୍ଯ୍ୟନ୍ତ ଅଳ୍ପ ଅଳ୍ପ ଅଳ୍ପ ଅଳ୍ପ ଧରିକି ପ୍ରିପେୟାର୍ ହେଲେ ତ ଆଗୁ କୁ ବହୁତ ସାରା ମନ ରହିଥିବ ହେଲା। ଦେଖ ଆ ଆଜିଠୁ ଅଳ୍ପ ମୁଁ ମାନେ ମୋର ମନେ ରୁହେନି ସତତା କଛି ମୋର ଏତେ ମନେ ରୁହେନି।
ହୁଁ।
ହେଲା ମୋର ଟିକେ ମନ ରୁହେନି। ମୁଁ ବ ସକାଳୁ ପଢେ ଆଉ ଯେତିକି ମନେ ରହିଲେ ସେତିକି ବି ମନେ ରହିବ ଅଧିକ ନାହିଁ।
ଓ ହୁଁ ନ ନାଇଁ ହୁଁ। ନାଇଁ ଟିକେ ନା କୁ ମାନେ ତମ ଏଜ ହିସାବରେ ବହୁତ କମ ୱେଟ ଅଛି ନା? ତ ଟିକେ ନା କଉ ବଢେଇବା ଦରକାର ତମେ ଦିପହଟ ଟାଇମ୍ ଟା ଟିକେ ଖିଆପିଆ କର ଠିକ୍ ସେ ଦିପହର ଟାଇମ ରେ ତମ କଲେଜ କେତେ ଟାଇମ କଣ ମାନେ ଏନି ଟାଇମ କ୍ଲାସ୍ ହଉଚି?
ଏନି ଟାଇମ କଣ କହିବି? କାନ୍ଦି ପକଉଚୁ। ଟିକେ ଛାଡ ଆମେ ଟିକେ ଦାନା ଟିକେ ଖାଇଦେଇ ଆସିବୁ।
ଓ ମାନେଟା କଣ ଭମେଣ୍ଟ ନା ପ୍ରାଇଭେଟ ନା ସେମି ଗମେଣ୍ଟ?
ସେମି ଗର୍ମେଣ୍ଟ।
ଏ ସେମି ଗର୍ମେଣ୍ଟ କୋଉ କଲେଜ ସେଇଟା କଲେଜ ନାଁଟା?
କୁଞ୍ଜ ବିହାରୀ
ଗୁଞ୍ଜ ବିହାରୀ? ଓହୋ ଓ କୁଞ୍ଜ ବିହାରୀ ଓହୋ ବୋଲି ମାନେ କେତେ କ୍ଲାସ୍ ହେଉଛି ତାହେଲେ ପ୍ଲସ୍ ଥ୍ରୀରେ ବି?
ଏତେ କ୍ଲାସ ଶ୍ କହୁଛି ପା। ମୁଁ ସ୍କୁଲ କେବେ ଯାଇଥିବି ବି ମୁଁ ଏମିତିହିଁ ଏମିତି ଫିଲ୍ କରିନଥିବି ଏମିତି ଯେମିତି କଲେଜରେ ହେଉଛି।
ଓ ହଁ ହଁ ଆ ଏତେ ହେଉଛି। ନା ଆମର ତ ଏତେ ନାହିଁ ମୁଁ ସକାଳ ନଅଟାରୁ ଯିବି ନଅଟାରୁ ଯାଇକି ମୁଁ ବାରଟା ଗୋଟେ ସୁଦ୍ଧା ଘରେ ପହଞ୍ଚିଥିବି। ଘରେ ଆମର ସମସ୍ତେ ଆମର ଦିଟା ସୁଦ୍ଧା ଖାଇବା ହୁଏ ମୁଁ ଘରେ ଯେମିତି ହେଲେ ବି ଘର ଲୋକଙ୍କ ସହ ମିଶିକି ଖାଏ ନହେଲେ ଭଲ ଲାଗିବନି। ତ ସେଇଟା ତମେ ଯଦି ଦି ପ ଟାଇମ ଟା ଠିକ ରଖନ୍ତ ଟିକେ ନକୁ ଆଉ ସକାଳ ଟାଇମଟା ହଁ।
ମୁଁ ଗୋଟେ ଗୋଟେ ଦିନ ଏମିତି ହାଆ ତାପରେ ଆସିବି ଆସିଲେ ଆଉ ମୁଁ ତ ସେଇଠୁ କଣ ଗୋଟେ ମାନେ ଇଆଡେ ସଡୁ ଖାଇଦେଲେ ଆଉ ତ ଇଚ୍ଛା ହବନି ଖାଇବାକୁ ଘରକୁ ଆସିଲେ? ସେଠ ସେଠ ଖାଇଦେଇ ଆସିବି ଆଉ ସଇଲା ସେଠତ ସଇଲା ଦିନ ଯାକ ସକାଳୁ ଦିନରେ ଚାରିଟା ବେଳେ ଖାଇକି ଆସିଥିବି ସେତିକି। ଆଉ ରାତିରେ ମନ ହେଲେ ଖାଇବି ନହେଲେ ନାଇଁ ଶୋଇ ପଡ଼ି ବି କ୍ଷୀର ବି
ଓହୋ ନାଇଁ ନାଇଁ ଏତେ ବହୁତ ଇଏ ହେଇଯାଉଛି ନା। ଖାଇବା ଟା ଠିକ ରଖ ନହେଲେ ହଁ।
ରାତିରେ ଯୋଉ ରେଟ୍ ରେ ନିଦ ମାଡୁଥିବ ଭାବୁଥା ଦିନ ଯାକ ଟାୟାର୍ଡ ହେଇଯାଉଥିବ। ହୁରାତିରେ ତ ନିଦ ଆଉ।
ହୁଁ ହୁଁ। ନାଇଁ ନାଇଁ ଏଠି ଟିକେ ନାକୁ ଠିକ ସେ ଖିଆ ପିଆ ନହେଲେପା ଗ୍ରାଜୁଏସନ ସଇଲା ବଶିକି ହେ ଏଟା ଗେନୀଙ୍ଗି ଟାଇମ ନା ଆମର ତ ଏଇ ଟାଇମ ରେ ହିଁ ଯେତେ ଗେନ୍ କରିପାରିବ ସେତେବେଳକୁ ହେଲା ଆସିକି ବହୁତ କଷ୍ଟ ହେବ ଗେନ୍ କଲା ବସିକୀ ହଁ।
କଣ କରିବି?
ହୁଁ ତମେ ଖିଆ ଖିଆ ପିଆ ଟିକେ ନାକୁ ଠିକ ରଖ। ସକାଳ ଟାଇମ ଟା ଟିକେ ହେବି ଜିନିଷ ଖାଅ ଯେମିତି ଆମର ସବୁ ରହିଲା ଓଡସା ଯୋଉ ରହିଲା। ତମେ କେମିତି ଖାଉଛ ଖାଲି ଓଟସ ଖାଉଛ ନା କିଛି ଫ୍ରୁଟ ଶ୍ଆଡ କରୁଛ।
ନା ନା ମୁଁ ଫଳ ଖାଏନି।
ଓହୋ ସେଇଟା ମେନ୍ କଥା ନାଇଁ ଟିକେ ଫ୍ରୁଟ କଦଳୀ ଗୋଟେ ଆମର ତାପରେ ସେଉ ଟିକିଏ ପିନଟ୍ ବଟର୍ ଆଡ଼୍ କରିବ।
ସେ ସେଉ ସେ ଅଙ୍ଗୁରୁ ସେ କମଳା ସେ ଯାହା। ମାନେ ଯାହା ଆଣିକି ଥୋଇଥିଲେ ମୁଁ ସେଟାକୁ ଖାଏନି ସେ ଥୁଆ ହେଇଥିବ ଦେଖିଲେ ସେ। କିଏ ଖାଇବ ସେଗୁଡାକ?
ଓହୋ ସେଇଥିବ ୱେଟ ଗେନ୍ କରିବାର ଅଛି ନା ଆଉ ଯେମିତି ହେଲେ ଖା ନ ଖାଇଲେ ହବନି।
ହ ହଉ ୱେଟ ନହଉ। ସେ ଖାଇବେ ମୁଁ ସେୟୁରା ଖାଇବି ନାଇଁ ନ ହୋଉ।
ହୁ ହୁ ଆ ହ ହୁଁ।
ହଲିକ୍ସ ଟା ମତେ ମି ମୋତେ ଯେଉଁଟା ମିଠା ଲାଗେ ମୁଁ ସେଇଟା ଖାଇଦେବି ଆଉ ଯେଉଟା ଯୋଉଟା ଟିକିଏ ଗଡ଼ବଡ଼ି ହେଇଗଲା ମୁଁ ଆଉ ଖାଇବିନି। ଫଳ ତ ଟୋଟାଲ୍ ନୁହେଁ ସେ ଦେଖିଲେ ମାନେ ବାନ୍ତି କରିଦେବି ମୋ ଆଗରେ ଯିଏ ଖାଇବ।
ନାଇ ଏତେ ବି ଖରାପ ଜିନିଷ ନୁହଁ ସେଇଟା ଭଲ। ପୁରା ଖରାପ ତମ ମାଇଣ୍ଡରେ ରଖିଛ ଆଉ।
ନାଇଁ ମତେ ତ ଭଲ ଲାଗେନି ଆଉ। କୋଉଟା। ମୋ ଘରେ ସମସ୍ତେ ଖାଇବାକୁ ମାନେ ଫଳ ଫଳ ଆସିଲେ ଖାଆନ୍ତି। କିନ୍ତୁ ମୁଁ କଇବି ମୋ ସାମ୍ନାରେ କେଇ ଖାଇବନି ମୋ ସାମ୍ନାରେ ଖାଇବ ବୋଲେ ମୁଁ ତମ ଉପରେ ବାନ୍ତି କରିବି।
ନାଇଁ ନାଇଁ ଖାଇବ ଟିକେ ଇଏଟେ ରଖ ଭଲ ହବ।
ହେଲ୍ଥ କୁ ଜଗିବାକୁ ହବ ଯେ କିନ୍ତୁ କଅଣ କରିପାରିବୁ। କଲେଜଟା ଆସୁଛି ତାପରେ ଏକ୍ଜାମରେ ଏଥର ମୋର ଟିକିଏ ଖରାପ ମାର୍କ ରହିଯାଇଛି।
ଓ ହଁ ଏ ସେ କିଛି ନାହିଁ ହେଇଯିବ ସେ ଠିକ୍ ଠାକ୍।
ହୁଁ।
ଏଇଟ୍ ତ ରଖିଚ ଆଉ ଏଇଟ୍ ସି ଜି ପି ଏ ରଖିଛ ପ୍ଲସ୍ ଅଛି ତ ଆଉ।
ତମେ ଯାହା ବି ହେଲେ ରଖିବାର ଅଛି ନା ନାଇଁ।
ଟାଇମ୍ ତ ହେଇଗଲାଣି।
ହଁ ହଁ।
ଆଁ ରଖୁଚି।
ହଁ।